ହାଲୋ
ଏଇ ଖାଇ
ଅହୋ, କଣ ଖାଇବା ଆଜି ହେଇଥିଲା?
ଆଜି ହେଇଥିଲା ଭାତ, ମୁଗ ଡାଲି
ହୁଁ
ପୋଇଆଳୁ ଭଜା, ଆମ୍ବ, ବାଇଗଣ ପୋଡା। ଏତିକି।
ମୁଁ ବି ଆଜି ବାଇଗଣ, ଭେଣ୍ଡି ଆଉ ବଡି। ସବୁ ଇଏ କରିି ଖାଇଛି।
ତୁ ତା
ହୁଁ ମୋର ହେଇଛି ଛଅଟା, ଏଇଟା ସାତଟା ହବ ତୋ ସହିତ କଥା ହେଲେ।
ହଉ ଆଉ ଚିନ୍ତା ଆଉ ଗୋଟେ ମୁଁ କରିଦେବି ଆଉ କେତେବେଳେ କଥା ହେଇଯିବ ଆଉ। ଅଧିକା।
ହୁଁ, ସେ କଥା ହେଇଛି କି ଆଉ କାହା ସହିତ?
ହଁ କଥା ହେଇଥିବ ଆଉ। ସେ ତ କଲ ଲଗେଇ ଦଉଛି ଆଉ, କାହାକୁ ଲଗେଇ ଦଉ
କାହାକୁ ଲଗେଇଥିଲା?
ସେ କୋଉ ଦିଦି ଫିଦିଙ୍କ ସହିତ କଥା ହଉଛି।
କଥା ହଉଛି ସେପଟେ।
ହଁ ଅଁ।
ଉୁଁ ହୁଁ।
ଆମେ ହିଁ ଗପୁଆ, ତମେ ଯେତେବେଳେ ଫ୍ରି ହବ ମତେ କଲେ ଲଗେଇଦବ ସନ୍ଧ୍ୟାଆଡକୁ।
ମୁଁ ତ ଫ୍ରି ଅଛି ଚାଲୁନୁ ଏଇଦେ ଦିଥର ନଗେଇ ଦେବି ଚା
ହଁ ହଁ ଚାରି ଥର କରିଦବା ଚାଲୁନ। ହଉ ତାହେଲେ ଆଉ କଣ କାଲି ସୋଫିଆକୁ ମୋ ଠାରୁ ଅ ଖୁଦରୁକୁୁଣି କୋଉ ଗପ ଶୁଣିକି ତ ତାକୁ କହିଚ।
ନା ତତେ ଅଧା ନା ତୋଠୁ ଅଧା ଶୁଣିଥିଲି ଆଉ ମୁଁ ଜାଣିଥିଲି କିଛି ତ ତାକୁ ମୁଁ କହୁଥିଲି।
ହଁ ଆ ମତେ ଗୋଟେ ଗପ କୁହ।
ଉୁଁ କଣ ଶଣିବୁ କୋଉ ଗପ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା କାହିଁକି କ କୁମାର ପର୍ଣ୍ଣିମା କାହିଁକି କରାଯାଏ କହିଲୁ? ଭଲ ସ୍ଵାମୀ ପାଇଁ ନା କୋଉ ଭଳିଆ ଚାନ୍ଦକୁ ପୂଜା କରାଯାଏ କଣ ଯୋଉ ଚାନ୍ଦ ଭଳିଆ ସ୍ବାମୀ ପାଇବା ପାଇଁ। ଓହୋ
କଣ ଗୋଟେ ଗପ କୁହ ହଁ?
ଗପ?
ହୁଁ
କୋଉ ବିଷୟରେ କହୁନୁ ଗୋଟେ ଗପ ବା
କଣ କୋଉ ବିଷୟରେ କହ?
ତୁ ଜାଣିଛୁ ନା ନାଇଁ ଯୋଉ ଘଟଗାର ମା ତାରେ ଘଟଗା ମା ତାରିଣୀଙ୍କର ଷ୍ଟୋରି ଜାଣିଛୁ ନା ନାଇଁ?
ନା ନା କୁହ?
ସେ ସେଠି କେମିତି ରହିଲେ ଘଟଗାଁରେ?
ନା କଣ କୁହ?
ଆ
ହୁଁ
କଣଟ କ ହଁ ହେଲୋ
ହଁ
ହଁ ଆ ଘ ମାନେ ଯୋଉ କଣ କହିଲୁ? ମା ତାରିଣୀଙ୍କୁ ହେଲା ମାନେ ବହୁତ ଖୋଜା ଖୋଜି କଲା ପରେ ସେ କିଏ କହିଲୁ ମୁକୁ ଯୋଉ କେଉଁଝର ର ରାଜା। କେଉଁଝର ର ରାଜା ଯିଏ ଥିଲେ ହେଲା
ହଁ
ତାଙ୍କ ନାଁ ହୋଉଛି କଣ ହେଲା ମୁକୁନ୍ଦ ଭ କି ଭଞ୍ଜ ଦେବ ହେଲା।
ହଁ
ହେଲା ସିଏ ମା ତାରିଣୀକୁ ଯାଇକି ଆଣିଥିଲେ ହେଲା।
ହ
ସିଏ ଆଣି ଆଣୁଥିଲେ ହେଲା ସିଏ ଯାଇଥିଲେ ଆଣିବା ପାଇଁ ମାଆଙ୍କୁ ସିଏ କହିଲେ କି ମା ଙ୍କର ଗୋଟେ ସର୍ତ୍ତ ଥିଲା ମା ତାରିଣୀଙ୍କର ହେଲା।
ହୁଁ
କି ଯଦି ତୁ ସେ ଘୋଡାରେ ବସିକି ରାଜା କହିଲେ ମା ଏ ଯୋଉ ମା କହିଲେ କି ତୁ ଆଗରେ ଘୋଡାରେ ତୁ ବସିକି ଯିବୁ ଆଉ ମୁଁ ତ ପଛେ ପଛେ ଯିବି। ଆଉ ତୁ ଯଦି କୋଉଠି ପଛକୁ ଅନେଇବୁ ଯୋଉଠି ତୁ ପଛକୁ ଅନେଇବୁ ମୁଁ ସେଇଠି ପଥରେ ହେଇଯିବି ହେଲା।
ଓହୋ।
ମୁଁ ସେଇଠି ରହିଯିବି ମୁଁ ସେଇଠି ପୂଜା ପାଇବି ହେଲା ତୁ ଯୋଉଠି ପଛକୁ ଅନେଇବୁ ଉଁ
ଖୋଜିକି ପାଇଲେ କେମିତି?
ଉ କେଇଟା ସେଇଟା ମୁଁ ଠିକ ସେ ମୋର ମନେ ନାହିଁ କେମିତି ଖୋଜିକି ପାଇଲେ ହେଲା। ଶୁଣୁ ତାପରେ କଣ ହେଇଛି କହିଲୁ ସେ ଆସିଲେ ଆସିଲେ ଆସିଲେ। ମାନେ କଣ ଯୋଉ କଣ କହିଲ ଶାଳୁଆ ବଣ ଥିଲା ହେଲା ସେ ଜଙ୍ଗଲ କେଉଁଝର ପଟ ସବୁ ଜଙ୍ଗଲ ନାହିଁ କି ପୁରା। ପୁରା ଜଙ୍ଗଲ ଥିଲା ହେଲା ପୁରା ଶାଳ ଗଛରେ ପରିପୂର୍ଣ୍ଣ ହେଲା। ଏବେ ସବୁ ସିନା କାଟି କୁଟାକି ଘର କଲେଣି ଆଗରୁ ଖାଲି ବଣ ଥିଲା ଜଙ୍ଗଲ ଏବେ ବି ତ ଜଙ୍ଗଲ ପୁରା ଅ ଠୀ ସବୁଠି ହେଲେ ମାନେ ଏବେ ଘର ମର କଲେଣି ହେଲା ଖାଲି ଶାଳୁଆ ବଣ ରେ ପତ୍ର ପଡିଥାଏ। ହେଲା ସାଉଣ୍ଡ ହୋଉଥାଏ। ମା ଯେତେବେଳେ ଆସନ୍ତି ସାଉଣ୍ଡ ହୋଉଥାଏ ଯୋଉ ସାଉ ପତ୍ରର ସାଉଣ୍ଡ ଯେମିତି। ହୁ ହେଲା ହୋଉଥାଏ ହେଲା ସେ ସେତେବେଳେ ପର୍ଯ୍ୟନ୍ତ ପଛକୁ ଅନେଇଲେନି ଯେତେବେଳେ ସାଉଣ୍ଡ ବନ୍ଦ ହେଇଗଲା ହେଲା ତାପରେ ଇଏ ମୁକୁନ୍ଦ ଭଞ୍ଜ ଦେବ ଭାବିଲେ ସେଉ କାହିଁ ମା କଣ ଆସୁନାହାନ୍ତି କି ମା ମତେ ମିଛ କଥା କହିଲେ କି କାଳେ ରହିଯିବେ ରହିଗଲେ। କଣ ହେଲା ସେ ସେଇଟା ଭାବିଲେ ସେଇଟା ଭାବିକି ନା ମାନେ ସେ କହିବ ଫାଷ୍ଟ କହିଲେ ଅନେଇବି ନା ପଛକୁ ଅନେଇବିନି ଯେମିତି ଭାବିଲେ ଭାବିଲେ ଲାଷ୍ଟ ବେଳକୁ ସେ କହିଲେ ଯଦି ମା ରହିଯିବେ କହିକି ସେ ପଛକୁ ଆନେଇଦେଲେ କାଳେ ମା ରହିଗଲେ କି କହିକି ଭାବିକି ସେ ପଛକୁ ଅନେଇଦେଲେ। ପଛକୁ ଅନେଇ ଦେଲେ ଏଇ ଯୋଉ ଘଟଗାଁ ପାଖ ହେଲା ସେଇଠି ମା ମା ତାପରେ ରହିଲେ। ତାଙ୍କର ସର୍ତ୍ତ ଥିଲା ସର୍ତ ଅନୁସାରେ ସେ ସେଇ ର ସେଇଠି ରହିଲେ ତାପରଠୁ ଆଉ। ହୁଁ ତାପରଠୁ ସେଇଠୁ ପୂଜା ପାଆନ୍ତି।
ପୁରା ଫେମସ ଆଉ।
ଆଗରୁ ବହୁତ ଛୋଟ ଥିଲା ଆଗରୁ ସେ ମନ୍ଦିର ହେଲା ଆଗରୁ ଘଟଗାଁ ମନ୍ଦିର ବହୁତ ଛୋଟ ଥିଲା କି ସେମିତି କିଛି ଉନ୍ନତି ଏତେ ହେଇନଥିଲା। ହେଲା ଧୀରେ ଧୀରେ ଯେତେବେଳେ ମାନେ ବଢିଲା ସମସ୍ତେ ଆଗରୁ ସେ ଏଇଟା ଘଟଗାଁ ର ତାରିଣୀ ଫେମସ ନା ନାଇଁ। ତୁ କଣ କହିଲୁ ପ୍ରସିଦ୍ଧ ନା ନାଇଁ ତୁ କହିଲୁ? ତ ଧୀରେ ଧୀରେ ସମସ୍ତେ ତେ ଆସିଲେ ଲୋକ ଆସିଲେ ଏଇଟା ସତ ବୋଲି ସମସ୍ତେ ଲେଖା ମାନେ ଆଗରୁ ଅ ମାନେ ଐତିହାସିକ ପୁରାଣରେ ସବୁ ଲେଖା ଅଛି ଏ ସବୁ ହେଲା। ଏଇଟା ସତ ବୋଲି ସମସ୍ତେ ବିଶ୍ୱାସ କରୁଛନ୍ତି ପୁରୀ ଠାକୁର ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଆମେ ପ୍ରସିଦ୍ଧ। ଆମେ ଜାଣନ୍ତି ଜଗନ୍ନାଥଙ୍କ ବିଷୟରେ।
ହଁ।
ଜଗନ୍ନାଥଙ୍କ ବିଷୟରେ ନାଁ ହଁ ସେଇଟା ତ ଜାଣିଛି ଅଧା ଅଧା। ସେ କୋଉ କି କୋଉ ରାଜା ସେ କରିଥିଲେ କହିଲୁ ମୁଁ ଭୁଲି ଯାଇଛି।
ଲାଙ୍ଗୁଡା ନରସିଂହ ଦେବ।
ହେ ସିଏ ହୋଉଛି କୋଣାର୍କ ମନ୍ଦିର।
ଓଃ ହୋ ମୁଁ ଜାଣିନି ତାହେଲେ।
କୋଣାର୍କ ମନ୍ଦିର କରିଥିଲେ ଲାଙ୍ଗୁଡ଼ା ନରସିଂହ ଦେବ ବାରଶହ ବଢେଇଙ୍କୁ ନେଇକି।
ହଁ।
ହଁ ମୁଣ୍ଡି କିଏ ମାରିଥିଲା କୋଣାର୍କ ମନ୍ଦିରର?
ମୁଣ୍ଡି ମାରିଥିଲା ଚରମା।
ହା ଧର୍ମପଦ।
ହଉ ଧର୍ମପଦ ଧରମା ଧରମା।
ଧର୍ମପଦ। ସେ ବା ଏଇ ଯୋଉ କଣ ତାଙ୍କ ସେ ଯୋଉ ଇଏ ଗାଁ ନା କଣ ଥିଲା ଧରମାର ବାପା? ବାପାଙ୍କ ନାଁ କଣ ଥିଲା ମୁଁ ଭୁଲି ଯାଇଛି?
ର ବାପାଙ୍କ ନାଁ ଥିଲା ଇନ୍ଦ୍ରଧନୁ। ଧରମା ବାପା ନାଁ କଣଥିଲା ଧରମା ବାପା? ବାପା ନା କଣ ଥିଲା ଯିଏ ମୁଣ୍ଡି ମାରିଥିଲା କୋଣାର୍କ ର?
ହବା ବାସ୍ ବାସ୍। ସେ ଜାଣିଥା ନା କଣ କି ବଢେଇ ଗୋଟାଏ।
ହଁ ହଁ କଣ ତା ନାଁ ଟା ମୁଁ ଭୁଲିଗଲି।
ପାଟିରେ ଲାଖୁଛି ବା।
ହୁଁ।
ଛାଡ଼। ଆଁ କଣ ହେଇଛି ନା ସେଇ ବିଷୟରେ କଥା ହଉଛ ତ ହଁ। କି ଚାରି ।
ବାର ହଁ ଛାଡ। ବାରଶହ ବଢେଇଙ୍କୁ ନେଇକି ସେ ଲାଙ୍ଗୁଡା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରି ଥିଲେ।
ହଁ।
ସେ କୋଣାର୍କ ମନ୍ଦିର ଭାଙ୍ଗି ଯାଇଛି କାହିଁକି?
ସେ ବହୁତ ପୁରୁଣା ହେଲାଣି ଧୀରେ ଧୀରେ ତାଠୁ ପଥର ଖସୁଛି।
ହଁ ଆଉ କହିଲେ କି ସେଇଠି ଗୋଟେ ତୁମ୍ବକ ଲାଗିଥିଲା ହେଲା ତା ଇଏ କୁ କଣ କହିଲୁ ପଥରକୁ ଇଏ ରଖିବା ପାଇଁ। ଆ ମାନେ କାଳେ ଖସି ଖୁସ ପଡିବ ନା। ତାକୁ ରଖିବା ପାଇଁ ସେ ଚୁମ୍ବକ ଲଗାହେଇଥିଲା ଚୁମ୍ବକ କୁ କିଏ ଭାଙ୍ଗି ଦେଲେ ସେ ଚୁମ୍ବକ ଟା ଯୋଉ ଲାଗିଥିଲା ହେଲା। ଯେ ମଝିରେ ଲାଗିଥିଲା ସେ ଚୁମ୍ବକ ଯେତିକି ଜାହାଜ ଯିବ ସେ ସବୁ ଟାଣି ଆଣେ।
କଣ ଟାଣି ଅଣେ?
ସେ ଚ ଚୁମ୍ବକଟା।
ହଁ ତ ଦେଖୁଛ ଟି ସମୁଦ୍ର ସମୁଦ୍ର କୋଣାର୍କ ମନ୍ଦିର ପଛପଟେ ଥିଲା ଟି ସମୁଦ୍ର କୂଳରେ କୋ ଗଢା ହେଇଥିଲା କୋଣାର୍କ।
ହଁ।
କେତେ ପଛୁକୁ ସମୁଦ୍ର ଗଲାଣି କୁହତ।
ହଁ ବା ବହୁତ ପଛକୁ ପଳେଇଲାଣି କେତେ ପଛକୁ ଗଲାଣି କିନ୍ତୁ କେ କେତେ କିଲୋମିଟର ପତଳ ଅଛି ଅଛି ଯାଇକି ସମୁଦ୍ର।
ହଁ।
ହମ୍। ସେ କ ସୂର୍ଯ୍ୟ ମନ୍ଦିର କ ପାଇଁ? ସେଇ ମନ୍ଦିର ଟା କୋଣାର୍କ ମନ୍ଦିର କଣ ପାଇଁ କରା ହେଇଛି କହିଲୁ ସେଇ ଜାଗାରେ କଣ ପାଇଁ କରାହେଲା କହିଲୁ?
କଣ ପାଇଁ ।
ଏଇଥିପାଇଁ କରାହେଲା କି ସୂର୍ଯ୍ୟଙ୍କର ପ୍ରଥମ କି ପ୍ରଥମ କିରଣ ସେଇଠି ପଡିବ। ଯୋଉ ନା କୁହା ହେଇଥିଲା ମାନେ କଣ କଣ ପାଇଁ ସେ କରିଥିଲେ କହିଲୁ? ଯୋଉଠି ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡିବ ସେଇଠୁ ସେଇଠି ସୂର୍ଯ୍ୟ ମନ୍ଦିର ତିଆରି ହବ।
ଆମେ ସିଆଡେ ସୋଉ। ଆମେ ଆମ ଘରେ ସୋଉ ରୁହ ଟିକେ ଆମେ ଆମ ହଁ ହଁ ଭି
ହଁ ବିଶୁ ମହାରଣା।
ହଁ ହଁ।
ହୁଁ ହୁଁ ନା ଟା ମନେପଡ଼ିଲା।
ହଁ।
ହୁଁ ସେଇଥିପାଇଁ କୋ କୋଣାର୍କ ମନ୍ଦିର କଣ ପାଇଁ କରାଯାଇଛି କହିଲୁ ଯୋଉଟା କହିଲୁ ମର ଜାଣିପାଇଲୁ।
ଧରମା ହଁ। ସେଇ ଆଉ କୁଣ କଣ କ କ୍ଷୀରି ଖାଉଥିଲେ ତା ମଝିରେ ସେ ହାତ ପୁରଇଲା। ହଁ
ସାଇଡ ରୁ ଖାଏ ସେ ସେ ଡାଇରେକ୍ଟ ମ
ଯୋଉ ମଝିରୁ ପୁରେଇଲା ହାତ ପୋଡ଼ିଗଲା। ହଁ କରରୁ କରରୁ ପକେଇଲା। ଏଆ
ସେୟା
ଦେଉଳ ତୁଳା କା
ସେଇଠି କଣ ସୂର୍ଯ୍ୟଙ୍କର ସେଇ ଜାଗାରେ କଣ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡେ?
ସେଇ ଜାଗାରେ କଣ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡୁଥିଲା?
ସେଇଥିପାଇଁ ତ ହଁ ସେଇଥିପାଇଁ ତ ସେ କରିଛନ୍ତି ସେଇଠି, ସୂର୍ଯ୍ୟଙ୍କର ପ୍ରଥମ କିରଣ ସେଇଠି ପଢେ। ସେଥିପାଇଁ ସେ ସୂର୍ଯ୍ୟ ମନ୍ଦିର ସେଇଠି ଗଢ଼ା ହେଲା।
ହଁ ସେଇଠି ପଡୁଥିଲା।
ହୁଁ ନା ସେ ମାନେ କେତେ ଅଦଭୁତ
ମୁଁ ଏ ଗୋଟେ ମାନେ ବୁଝିପାରନି ସେ ଯଦି ଚୁଳି ମାଇଲା ହେଲା।
ହୁଁ।
ସେ ଡେଇଁ ଯିବାର କଣ ଥିଲା, ଡେଇଁ
ସେ ଡେ ସେ ଏଇଥିପାଇଁ ଡେଇଁଲା କି ସେ ଚାହୁଁ ନଥିଲା କି ମାନେ ଦେ ଏତେ ଦିନ
ଆଖରଟାକୁ ନେଇଯାଇଛନ୍ତି। ଓ ହୋ, ତା ବାପା କୁ ବଞ୍ଚେଇବାକୁ ଯାଇକି ହଁ। ହଁ। ମନା ଆଉ। ଓହଁ ଆଛ। କରିଦେଲା ହଁ।
ହଁ କ ଦେଖ ସେ ଏତେ ଦିନ ହେଲା ବାରଶହ ଦିନ ଦେଖ ବାରଶହ ବଢେଇନି କିଛି କରି ପାରିଲେନି, ମୁଣ୍ଡି ମାରି ପାରିଲେନି। ହୁଁ ଯେତେ ଏତେ ଦିନ, ହୁଁ ସତ।
ଯଛ।
ଦିନ ହେଲା ମୁଣ୍ଡି ମାରୁଥିଲେ ହେଲାନି, ସିଏ ଆସିକି ଛୁଆଟେ ମାରିଦେଲା। ସେଇଥିପାଇଁ ଆଉ। କି ଯ ଅଦ୍ଭୁତ ଦେଖୁଛୁ ନା, ମାନେ କଣ କଣ ସବୁ ହଉଛି, ଆଉ ଯେ ପ ଆଉ ଯେମିତି ପୁରୀ ଶ୍ରୀ ମ-ଶ୍ରୀମନ୍ଦିରରେ ପତାକା। ହେଇଗଲାଣି?
ହଁ।
ଏ ମା କଣ କଥା ହେଇଗଲି କେବେ?